ନମସ୍କାର କିଶନ କେମତି ଅଛ?
ହ ନମସ୍କାର ପୌଲମୀ ମୁଁ ଭଲ ଅଛି, ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି ଆଜି ଆମେ ଓଡିଶାର ଖାଦ୍ୟ ସଂସ୍କୃତି ବିଷୟରେ ଆଲୋଚନା କରିବା।
ଅ ବହୁତ ଭଲ ବିଷୟ। ଓଡ଼ିଶାର ଖାଦ୍ୟ ସଂସ୍କୃତି ଆମ ପରମ୍ପରା ଓ ଐତିହାସର ପ୍ରତୀକ।
ଠିକ କହିଲ ଓଡିଶାର ଲୋକମାନଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ। ଭାତ ସହ ଡାଲି ତରକାରୀ ଶାଗ ଓ ମାଛ ଖାଇବାକୁ ଅଧିକ ପସନ୍ଦ କରନ୍ତି।
ହଁ ଆଉ ଡାଲମା ହଉଛି ଓଡିଶାର ସବୁଠୁ ପ୍ରସିଦ୍ଧ ବ୍ୟଞ୍ଜନ ଓ ଏହା ପୌଷ୍ଟିକ ଓ ସ୍ଵାଦିଷ୍ଟ।
ତୁମର ସବୁଠାରୁ ପ୍ରିୟ ଖାଦ୍ୟ କଣ?
ଅ ମୋତେ ପଖାଳ ଭାତ ବହୁତ ଭଲ ଲାଗେ। ଅ ଗରମ ଦିନରେ ପଖାଳ ସହ ବାଇଗଣ ପୋଡ଼ା, ଆଳୁ ଭର୍ତ୍ତା ଓ ବଡ଼ିଚୁରା ଖାଇବାର ଆନନ୍ଦ ଲାଗେ।
ସତକଥା ପଖାଳ କେବଳ ଖାଦ୍ୟ ନୁହେଁ ଏହା ଓଡିଶାର ଗର୍ବ।
ଆଚ୍ଛା ତୁମର ପ୍ରିୟ ଖାଦ୍ୟ କଣ?
ମୋତେ ଡାଲମା ଆଉ ଛେନାପୋଡ ଖାଇବାକୁ ଭଲ ଲାଗେ। ବିଶେଷ କରି ଘରେ ତିଆରି ଛେନାପୋଡର ସ୍ଵାଦ ଅତୁଳନୀୟ।
ଆ, ଓଡିଶାର ମିଠା ବିଷୟରେ କହିଲେ ରସଗୋଲା, ରସାବଳୀ, କ୍ଷୀର ମୋହନ ଛେ ଛେନା ଝିଲିର କଥା ନିଶ୍ଚୟ ଆସିବ।
ହଁ ଏହି ମିଠା ଗୁଡିକ ସାରା ଦେଶରେ ପ୍ରସିଦ୍ଧ।
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ମହାପ୍ରସାଦ ବିଷୟରେ ତୁମର କଣ ମତ?
ମହାପ୍ରସାଦ ଆମ ସଂସ୍କୃତିର ଅମୂଲ୍ୟ ଅଂଶ। ମାଟି ହାଣ୍ଡିରେ ରନ୍ଧା ଯାଇଥିବା ଏଇ ପ୍ରସାଦର ସ୍ଵାଦ ଓ ପବିତ୍ରତା ଅତୁଳନୀୟ।
ପର୍ବପର୍ବାଣୀ ମଧ୍ୟ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ।
ଠିକ କହିଲ, ରଜ ପର୍ବରେ ପୋଡ ପିଠା, କାକରା ପିଠା, ଚକୁଳି ପି ଠା ଏଣ୍ଡୁରି ପିଠା ଓ ଆରିସା ପିଠା ଖାଇବାର ପରମ୍ପରା ରହିଛି।
ଆଜିକାଲି ଅନେକ ଲୋକ ଫାଷ୍ଟଫୁଡ୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି।
ହଁ କିନ୍ତୁ ଆମ ନିଜର ଆମେ ନିଜର ପରମ୍ପରିକ ଖାଦ୍ୟକୁ ଭୁଲିବା ଉଚିତ୍। ଅ, ଭୁଲିବା ଉଚିତ ନୁହେଁ। ଏଗୁଡିକ ସ୍ୱାସ୍ଥ୍ୟକର, ପୌଷ୍ଟିକ ଓ ପ୍ରାକୃତିକ।
ମୁଁ ଭାବୁଛି ପ୍ରତ୍ୟେକ ପରିବାରର ସପ୍ତାହରେ ଅତି କମ୍ ରେ ଦୁଇ କିମ୍ବା ତିନି ଥର ପାରମ୍ପରିକ ଓଡ଼ିଆ ଖାଇବା ଖାଇବା ଉଚିତ୍।
ମୁଁ ମଧ୍ୟ ସେଇ କଥାରେ ସହମତ। ଏହା ଦ୍ଵାରା ଅ, ଏହା ଦ୍ଵାରା ଆମ ସଂସ୍କୃତି ମଧ୍ୟ ବଞ୍ଚି ରହିବ ଏବଂ ଆମ ସ୍ବାସ୍ ସ୍ଥ୍ୟ ମଧ୍ୟ ଭଲ ରହିବ।
ଜାନି। ଶେଷରେ ମୁଁ ଏତିକି କହିବି ଓଡିଶାର ଖାଦ୍ୟ କେବଳ ପେଟ ଅ, ଭରିବା ପାଇଁ ନୁହେଁ। ଏହା ଆମର ସଂସ୍କୃତି ଓ ପରମ୍ପରା ଓ ପରିଚୟ।
ସମ୍ପୂର୍ଣ ଠିକ, ଆସନ୍ତୁ ଆମେ ସମସ୍ତେ ଓଡିଶାର ଖାଦ୍ୟ ସଂସ୍କୃତି କୁ ସମ୍ମାନ କରିବା ଏବଂ ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରିବା। ଅ, ହେଲେ ଅ, ତୁମ ତୁମର ସବୁଠାରୁ ପ୍ରିୟ ଖାଦ୍ୟ କଣ କହିଲ କିଶନ?
ଅ, ମୋତେ ଡାଲମା ଆଉ ଛେନାପୋଡ ବହୁତ ଭଲ ଲାଗେ। ଆ, ବିଶେଷ କରି ଘର ତିଆରି ଛେନାପୋଡ଼ ସ୍ୱାଦ ଅତୁଳନୀୟ।
ହଁ ମୋତେ ସେମିତି ପଖାଳ ଖାଇବାକୁ ବହୁତ ଭଲ ଲାଗେ। ଗରମ ଦିନରେ ପଖାଳ ସହ ବାଇଗଣ ପୋଡା, ଆଳୁ ଭର୍ ତା ଆଉ ବଡିଚୁରା ଖାଇବାକୁ ଆନନ୍ଦ ଲାଗେ।
ଅ, ସତ କଥା ପଖାଳର ଖାଦ୍ୟ ନୁହେଁ ଏହା ଓଡିଶାର ଗର୍ବ।
ତୁମେ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇଚ?
ହଁ ମୁଁ ଯାଇଛି।
ଶ୍ରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ବିଷୟରେ ତୁମକୁ କଣ, ତୁମର କଣ ମତ?
ମହାପ୍ରସାଦ ଆମ ସଂସ୍କୃତିର ଅମୂଲ୍ୟ ଅଂଶ। ମାଟି ହାଣ୍ଡିରେ ରନ୍ଧାଯାଇଥିବା ଏହି ପ୍ରସାଦର ସ୍ୱାଦ ଓ ପବିତ୍ରତା ଅତୁଳନୀୟ।
ତୁମେ ଜାଣିଚ ମହାପ୍ରସାଦ କିଏ ରାନ୍ଧନ୍ତି?
ମହାପ୍ରସାଦ ଆମର ଅ, ପ-ପୁରୀରେ ଥିବା ସେବାୟତ ମାନେ ରୋଷେଇ କରନ୍ତି।
ନା ପୁର୍ ପୌରାଣିକ ଧର୍ମର ମାନ୍ୟତା ଅଛି ଯେ ମହାପ୍ରସାଦ ଆମ ଲକ୍ଷ୍ମୀ ସାୟନ୍ତାଣୀ ରାନ୍ଧନ୍ତି। ଏହା ଜାଣି
ଆଚ୍ଛା ନା ମୁଁ ଏସବୁ ଜାଣିନଥିଲି।
ହଁ ଆମର ସାଂସ୍କୃତିକ ପରମ୍ପରା ଅନୁସାରେ ପୌରାଣିକ ଧର୍ମ ଅନୁସାରେ ବହୁତ ସାରା ଜିନିଷ ଆମେ ଜାଣିନଥାନ୍ତି। ଯାହାକି ତୁମେ ନିଶ୍ଚିତ ଜାଣିବାକୁ ଅ ଚେଷ୍ଟା କରିବା ଦରକାର। ଏବେ କୁହ ତୁମର ବୁଲି ତୁମର ଅ ଓଡିଶାରେ ତୁମର ବୁଲିବା ଜାଗା କା କୋଉଟା ଭଲ?
ପୁରୀ କୋଣାର୍କ। ଅ ଏହିଇ ସବୁ ପର୍ଯ୍ୟଟନ ସ୍ଥଳୀ ଆମ ଓଡ଼ିଶାରେ ବୁଲିବା ପାଇଁ ବହୁତ ଭଲ ଲାଗେ।
ତୁମେ କୋଣାର୍କ ଯାଇଛ?
ହଁ ମୁଁ କୋଣାର୍କ ଯାଇଛି।
କୋଣାର୍କରେ କୋଉଁ ଦେବତାଙ୍କୁ ଅଧିକ ପୂଜା କରାଯାଏ?
ଆ ସୂର୍ଯ୍ୟ ଦେବତାଙ୍କୁ ସେଇଠି ହିଁ ପୂଜା କରାଯଏ।
ଆଉ ଜଗନ୍ନାଥ ମନ୍ଦିର ପୁରୀରେ କେଉଁ କେଉଁ ଦେବ ଦେବୀତା ଥାଆନ୍ତି?
ଜଗନ୍ନାଥ ମନ୍ଦିର ପୁରୀରେ ଅ ସ୍ଵୟଂ ଶ୍ରୀ ଜଗନ୍ନାଥ। ତାଙ୍କର ଭାଇ ବଳଭଦ୍ର ଆଉ ତାଙ୍କର ଭଉଣୀ ସୁଭଦ୍ରା ଦେବୀ। ତିନି ଜଣ ଗୋଟିଏ ସ୍ଥାନରେ ହିଁ ପୂଜା ପାଆନ୍ତି।
ତୁମେ ଜାଣିଛ ସେ ଜଗନ୍ନାଥଙ୍କର ବାହାନ ର ନାମ କଣ?
ଆଜ୍ଞା। ମୁଁ ଜାଣିଛି ଜଗନ୍ନାଥଙ୍କର ରଥର ନାମ ହେଉଛି ନନ୍ଦିଘୋଷ ରଥ।
ଆଛା ତାହେଲେ ତୁମେ ଜାଣିଛ ସୁଦର୍ଶନ ଚକ୍ର କିଏ ଥିଲେ?
ଆ ସୁଦର୍ଶନ ଚକ୍ର। କିଏ ଥିଲେ ସେଇଟା ମୁଁ ଜାଣିନାହିଁ ଆପଣ ଯଦି କିଛି ଜାଣିଛନ୍ତି ତାଙ୍କ ବିଷୟରେ ତାହେଲେ ମୋତେ ନିଶ୍ଚୟ କହିପାରିବେ।
ଆଚ୍ଛା ତୁମେ ଜାଣିଛ ସୁଦର୍ଶନ ଚକ୍ର ପୁରୀ ମନ୍ଦିରରେ ଅବସ୍ଥିତ ଅଛନ୍ତି କି ନାହିଁ?
ଆଜ୍ଞା ମୁଁ ଜାଣିଛି ପୁରୀ ମନ୍ଦିରରେ ସୁଦର୍ଶନ ଚକ୍ର ଅବସ୍ଥିତ ଅଛନ୍ତି।
ହଁ। ଆଉ ପୁରୀ ମନ୍ଦିରର କେତେ ପ୍ରକାର ର ଭୋଗ ହୁଏ ଜାଣିଛ?
ନା ମତେ ସେ ସବୁ ବିଷୟରେ ଜଣା ନାହିଁ।
ପୁରୀ ମନ୍ଦିରରେ ଷ ଛପନ ପ୍ରକାରର ଭୋଗ ଠାକୁରଙ୍କୁ ଲାଗି ହୁଏ ଏହା ତୁମେ ଜାଣିଥିଲ?
ନା ମୁଁ ଆଗରୁ ଏଇ ବିଷୟରେ ଅବଗତ ନଥିଲି।
ତୁମକୁ ପୁରୀ ମନ୍ଦିରର କେଉଁ ଜିନିଷ ଭଲ ଲାଗେ?
ପୁରୀ ମନ୍ଦିରର ସବୁଠୁ ଭଲ ଜିନିଷ ଲାଗେ ମତେ ଅଭଢା।
ଅଭଡାରେ ତୁମେ କଣ କଣ ଖାଇବାକୁ ପସନ୍ଦ କର?
ଅଭଢାରେ ଅନ୍ନ କାମିକା। ଆଉ ତାଙ୍କର ଶାଗ ମୁଗ ଖିରି। କାକେରା ଆଉ ଖଟା ଇତ୍ୟାଦି ବ୍ୟଞ୍ଜନ ସବୁ।
ତୁମେ ଜାଣିଛ ପୁରୀ ମନ୍ଦିରର ଗୋଟେ ପ୍ରସିଦ୍ଧ ଅ ପଣା ଅଛି କଣ ଅଛି ଏଇଟା?
ମୁଁ ଯେତିକି ଜାଣିଛି ଅ ସେତେବେଳେ ଅ ଠାକୁର ରଥରୁ ମନ୍ଦିରକୁ ବିଜେ କରିବେ ସେଇ ଟାଇମରେ ସେଇ ଲ ତାଙ୍କ ପାଖରେ ଗୋଟେ ପଣା ଲାଗେ ଯୋଉଟା କି ଅଧର ପଣା କୁହଯାଏ।
ହଁ। ଏଇଟା ତ ତୁମେ ଠିକ କହିଲ କିନ୍ତୁ ମୁଁ ପ୍ରସିଦ୍ଧ ପଣାର ନାମ ପଚାରିଲି। ଯାହାକି ଟଙ୍କତୋରାଣୀ ଏବେ ଯୋଉ ଏବେ ଯାହାକି କରୋନା ସମୟରୁ ଟଙ୍କ ତୋରାଣୀ ବନ୍ଦ ହେଇଯାଇଛି। ତୁମେ ଏହା ଜାଣିଥିଲ?
ମୁଁ ଜାଣିଥିଲି ଟଙ୍କ ତୋରାଣୀ ବୋଲି ଗୋଟେ ଅ ପଣା ଅଛି ବଟ୍ ଆଜି ମୁଁ ସେଟା ଜାଣିଲି ଯେ ତାକୁ ଆମେ ପ୍ରସିଦ୍ଧ ପଣା ହିସାବରେ ବି ଆମେ ତାକୁ ଗଣୁଛେ।
ହଁ ଆଉ ଅଧରପଣା ନୀତି ବିଷୟରେ କିଛି ତୁମେ ଜାଣିଛ?
ହଁ ଜାଣିଛି ଯାହାକି ଅ ଅଧରପଣା ବଡ ବଡ ପାତ୍ରରେ ଅ ତିନି ଭାଇ ଭଉଣୀଙ୍କ ଆଗରେ ରଖାଯାଏ ଓ ତାକୁ ଭଙ୍ଗା ଯାଇଥାଏ ଯାହା କି ଆ ଯାହା ଭାଙ୍ଗିବା ଦ୍ଵାରା ସବୁ ଯେତିକି ତାଙ୍କର ଦୂର ମାନେ ଅ ଖରାପ ଦୃଷ୍ଟି ଅଛି ଯୋଉ ପେ ଭୂତ ପିସାଚ ଯେଉଁମାନଙ୍କର ଖରାପ ଦୃଷ୍ଟି ପଡିଥାଉଛି ସେମାନଙ୍କୁ ତୃପ୍ତି କରିବା ପାଇଁ।
ହଁ ଯୋଉମାନେ ଅତୃପ୍ତ ଆତ୍ମା ଥାଆନ୍ତି ଆଉ ଯୋଉମାନେ ଅ ଆମର ଭୂତ ପିଶାଚ ମାନେ ବୁଲିଥାନ୍ତି ସେଇମାନେ ସେଇ ପଣାକୁ ପିଅନ୍ତି ସେଇ ରାତିରେ, ତୁମେ ଏହା ଜାଣିଥିଲ?
ହଁ ମୁଁ ଏଇ ବିଷୟରେ ଆଗରୁ ଅବଗତ ଅଛି।
ଆଚ୍ଛା ତୁମକୁ ପୁରୀ ଆଉ କୋଣାର୍କ ମ ମନ୍ଦିର ଅ ମଧ୍ୟରୁ ତୁମେ କେଉଁଠିକୁ ବି ଉଁ ଯାଇଛ?
ମୁଁ ବହୁତ ସମୟ ଧରି ପୁରୀ ମନ୍ଦିରକୁ ଅ ଯାଏ। ଆଉ କୋଣାର୍କ ମନ୍ଦିର ବି ମୁଁ ବେଳେ ବେଳେ ବୁଲିବାକୁ ଯାଏ ବଟ୍ ବହୁତ ଟାଇମ୍ ହବ ମୁଁ ପୁରୀ ମନ୍ଦିର ବହୁତ ଥର ବୁଲିବାକୁ ଯାଇଛି।
ଆଚ୍ଛା ତମେ ପୁରୀ ମନ୍ଦିରର ବେଳାଭୂମି ରେ ବୁଲିଚ?
ଅବଶ୍ୟ ମୁଁ ବହୁତ ସମୟ ଧରି ପୁରୀ ପୁରୀର ବେଳାଭୂମିରେ ବୁଲେ। ଆଉ ସେଠିକାର ପରିବେଶ କୁ ଆନନ୍ଦ କରେ। ସେଠିକାର ସମୁଦ୍ରର ଯୋଉ ଅ ଲହରୀ ଆସେ ତାହାର ଶବ୍ଦ ଧ୍ୱନି ଶୁଣିବାକୁ ବି ବହୁତ ଆନନ୍ଦ ଲାଗେ।
ମୁଁ ମଧ୍ୟ ପୁରୀ ମନ୍ଦିରର ବେଳାଭୂମିରେ ବୁଲିଛି। ମତେ ବି ସେଇଟା ବହୁତ ଭଲ ଲାଗେ ଆଉ ପୁରୀ ମନ୍ଦିରର ଯୋଉ ଅ ବେଳାଭୂମିରେ ଆ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟ ଉଦୟର ଦୃଶ୍ୟ ବହୁତ ଭଲ ଲାଗେ। ତୁମକୁ ସେଇଟା ଭଲ ଲାଗେ?
ବହୁତ ଭଲ ଲାଗେ ଆଉ ସେଠାକାର ରହିକି ସେଇ ସ୍ଥାନରେ ଉପସ୍ଥିତ ରହି ସେଇର ଅ ସୂର୍ଯ୍ୟର ଅସ୍ତକୁ ସୌନ୍ଦର୍ଯ୍ୟତାକୁ ଅନୁଭବ କରିବା ମୁଁ ନିଜେ କରିଛି ଆଉ ବହୁତ ଭଲ ଲାଗେ।
ସମ୍ପୂର୍ଣ୍ଣ ଠିକ୍ ଆସନ୍ତୁ ଆମେ ଏଇ ବେଳାଭୂମି ପୁରୀ ଓ ସମ ସମ ସ ସବୁକୁ ଅ ଆଜିକାର ଲୋକମାନଙ୍କ ପାଖକୁ ପହଞ୍ଚାଇବା ଠିକ୍ ଅଛି ରହିଲି କିଶନ୍ ଧନ୍ୟବାଦ ଜୟ ଜଗନ୍ନାଥ।
ଆପଣଙ୍କୁ ମଧ୍ୟ ଧନ୍ୟବାଦ ଜୟ ଜଗନ୍ନାଥ।